ହଁ କୁହନ୍ତୁ।
କଣ କରୁଛନ୍ତି?
ତ ସେ
କଣ ରୋଷେଇ ହେଇଛି?
ଛୁଇଁ ଆଳୁ ସିଝେଇଛି ଭାଜି ବି। ହଉ ଚାଲିଛି ତ ରୋଷେଇ, ଆପଣଙ୍କ ସରିଗଲାଣି?
ଚାଲିଛି।
ଚାଲଛି ମା।
ହଁ ଏଇନେତ ରୋଷେଇ ଟାଇମ୍ ଟା
ସାର୍ବଜନୀନ ସେଇ ସମୟ।
ହଁ ସମସ୍ତେ ଏଇନେ ରୋଷେଇରେ, ସ୍ତ୍ରୀ ଲୋକମାନେ ସମସ୍ତେ ଏଇନେ ରୋଷେଇରେ ବ୍ୟସ୍ତଥିବେ। ଖରା ଅଛି ନା
ନାଇଁ ପାଗ ଟିକିଏ ନରମ ଅଛି ଆଜି। ଓ, ଖରା ଅଛି ସକାଳେ ହେଲା ଗରମ ଲାଗୁଛି ଛାଇ ଛାଇ ହେଇଗଲାଣି।
ହୁଁ ହଁ ଏ ଟିକେ ବର୍ଷା ପାଗରେ ଟିକେ ଭଳିଆ ଜଣା ପୁଡୁଛି ଆଉ
ହଁ ଗରମ ଟା ପ୍ରବଳ ହଉଛି, ଝାଳ ବହୁତ ହଉଛି।
ହଁ କଣ ଖାଇଥିଲେ ସକାଳୁ?
ସକାଳୁ ଉପମା ତରକାରି ଖାଇଛି।
କି ତରକାରୀ?
ଉଁ ଆଳୁଦମ୍, ମା ସେଟା ଆଳୁଦମ୍ ପୁଅକୁ ଭଲ ଲାଗି ମା ସେହିଟ ଏକଦମ
ହଁ ଆମର ସେ ରୁଟି ଆଉ କାଙ୍କଡ ଆଳୁ ଭଜା ହେଇଥିଲା। ସକାଳୁ ଖିଆ ହେଇଯାଇଛି? ହଉ। ଏବେ ରୋଷେଇ ଚାଲିଛି
ଏଇ ତ ଜୀବନ ଆଉ, ରୋଷେଇ ହାତ ଚାଲିଥିବ। ଏପଟେ ପାଟି ବି ଚାଲିଥିବ।
ହଁ, ହଁ, ହଁ
କିଏ ଫୋନ କଲା ତା ସହିତ ଟିକେ, କଥା ହେଇଯାଅ। ଏମିତି ସେପାରେଟ ସମୟ ନାଇ ଯେ ନାଇଁ ମୁଁ ଚାରିଟା ବେଳକୁ ତତେ ଫ୍ରି, ହେଲେ ଫୋନ କରିବି। ସେମିତି ସମୟ ମିଳିବନି। ଏପଟେ କାମ କରୁଥା କି, ଜି ଟିକେ ଫୋନ୍ କରୁଛି ତା ସହ କଥା ହେଇଯାଅ।
ହଁ, ହ ଏପଟୁ କାମକୁ କାମ ହବ ପ୍ଲସ କଥା ଟିକେ ହେଇଯିବି।
ସମ୍ପର୍କ ବି ଭଲ ରହିବ। ନହେଲେ କିଛି ଲୋକ ଅଛନ୍ତି, ଅଭିମାନ କରୁଛନ୍ତି। ଫୋନ କରୁନି, ଫୋନ କରୁନାହାନ୍ତି କେହି?
ହଁ। ଆଉ ସମ୍ପକ୍ରୀୟ ଲୋକ ସେମିତି କହିବେ। ଫୋନ୍ ନ କଲେ।
କଣ କରୁଛି? ଘରେ କଣ, କରୁଛି? ତାଙ୍କୁ ସମୟ ହଉନି ଫୋନ କରିବାକୁ।
କେମିତି ଘରେ, ସମସ୍ତେ କହିବନି ଯେ ବୁଝିଥିବ ସେ କହିବନି। ଯିଏ ନ ବୁଝି ସିଏ ହିଁ କହିବ। କଣ ପାଇଁ ଫୋନ୍ କରୁନି ଏ କରୁନି? ତା ପରେ ଜଣେ, ଜଣେ ଲୋକ କହୁଛନ୍ତି ମନ ଦେଇକି କଥା କହିବା ପାଇଁ ଭଲ ପାଆନ୍ତିନି।
ଭଲପାଆନ୍ତିନି।
ହଁ, ସେଥିପାଇଁ ସେ ଫୋନ୍ କରନ୍ତିନି। କିଏ ରାଉ, ରାଉ ହବ ସେ ବସିକି କଥା, ବସିକି କଉଠି ଟିକେ ସାଇଲେଣ୍ଟରେ, ବସ ସାଇଲେଣ୍ଟ ରହିବାକୁ ଭଲ ଲାଗେ। ମୋର ଯେମିତିକା ଟିକେ ଭଲ ଲାଗିବ ଆଉ।
ହଁ।
ହଁ।
ଯା ହଉ ଏଇଟା, ଏ, ନାଇଁ, ନାଇଁ କାମ। ହଁ ଅଛନ୍ତି ଜଣେ ଜଣେ ବହୁତ ଗପ ମୁଁ ଏଇଠି କାମ ଭିତରେ କଥା ହେଇଯିବି। ମୋର ସବୁ କାମ ସରିଯିବ।
ହଁ, ମାନେ ପ୍ରାୟତଃ ଲୋକ ଅଛନ୍ତି। କହିବେ ଆମେ କଥା ହେଲେ, କିଏ ବସିନେ ଆମେ କାମ ଶୀଘ୍ର, ଶୀଘ୍ର କରିଦବୁ। କିଏ ଶୀଘ୍ର, ଶୀଘ୍ର ଖାଇଦମୁୁ ଏମିତି ଲୋକ ଅଛନ୍ତି।
କିନ୍ତୁ ଏକୁଟିଆ କଲେ, ସବୁ ଜିନିଷ ଟା, ବୋର ଲାଗିବ।
ହଁ, ଏକୁଟିଆ ସବୁଠାରୁ ସବୁ ଜିନିଷ ଏକୁଟିଆ ରହିନେ ଭଲ ଲାଗିବ। କିନ୍ତୁ ଅଛନ୍ତି ଗୋଟେ, ଗୋଟେ ଲୋକ। ସେମାନେ କହିବେ, ଆମେ ଏକୁଟିଆ ରହିନେ ହିଁ ଆମକୁ ଭଲ ଲାଗେ। ମାନେ ସବୁ ତ ନୁହଁ, ପ୍ରାୟତଃ ଅଛନ୍ତି ଜଣେ, ଜଣେ।
ସବୁ ନୁହେଁ। ସେଇଟା ଦଶ ଭାଗରୁ ଜମା ଦି ଭାଗ ବା
ହଁ ହଁ। ମାନେ ସବୁ ଲୋକ ମିଶିବା ପାଇଁ କଥା କଥା ହବା ପାଇଁ, କି ଭଲ ମନ୍ଦ ଇଏ ସେୟାର କରି
ମୁଁ ଯଦି କିଛି ନ ପାଇବି ବୋର ଲାଗିବ। ମୁଁ କହିଲି ବାପ ହାରେ ତୁ ଚାଲ ଟିକେ ବସିିବୁ ସେଠି। ରୋଷେଇଟା କରିଦେବି ସାଙ୍ଗେ ସାଙ୍ଗେ ସରିଯିବ। ହଉ ତାହେଲେ, ମତେ ମୋବାଇଲ ଟା ଦବ। ମୁଁ ଗେମ୍ ଖେଳିବି, ତମେ ରୋଷେଇ କରିବ ଆଉ। ମୁଁ ତତେ ଡାକିକି ତାହେଲେ ଲାଭ, କଣ ସେଠିକି।
ହଁ।
ସେ ବସିକି ଆସିମୁୁ, ବସିବ ଆ ମୁ କୁହ, ମୋ ଶାଶୁ
ହଁ ହଁ।
ହଜବେଣ୍ଡ ଯିଏ ବାହାର ଚାକିରି କରନ୍ତି।
ହୁଁ, ହଁ। ସେଥିପାଇଁ ଆଉ।
ଏକୁଟିଆ ଆଉ।
ମୁଁ ବି ସେଇ ଏକୁଟିଆ।
ଏକୁଟ ଏକୁଟିଆ ଲାଇଫ ଟା ଭାରି ବୋରିଙ୍ଗ। ମନ କଥା ଶୁଣିବା ପାଇଁ ଯାହା ହାତ ଧରିଥିବ ସିଏ ତ ନଥିବ ପାଖରେ ଆଉ ତାକୁ ବି ଫୋନ ରେ କହିବ ଯେ କେତେ କହିବ, ସେ ବି ତ ଦିନ ଯାକ ଖଟି ଖଟି ଆସିବ ଆଉ କଣ ଆମ ଦୁଃଖ ଶୁଣିବ
ତାପରେ ସବୁବେଳେ କେତେବେଳେ କୋଉ ମାଇଣ୍ଡରେ କଣ
ହଁ ସବୁବେଳେ ତାଙ୍କ ମାଇଣ୍ଡ କଣ ଥିବ। ତାପରେ ସିଏ ସବୁ ପୁରୁଷ ଲୋକ ତାଙ୍କର ବି ତ ଟେନସନ ଅଛ
ହଁ ହଁ ତାଙ୍କର ସିଏ ଯୋଉଠି ଅଛ ହଁ। ସମସ୍ତଙ୍କର ଟେନସନ୍। ପ୍ରାୟ ମଣିଷ ଜୀବନ ତ ଟେନସନ।
ବାହାରେ ଅନ୍ୟ ମାନଙ୍କ ସାଙ୍ଗରେ କାମ କରୁଛନ୍ତି। ତାଙ୍କୁ କେତେ ପ୍ରକାର ପ୍ରୋବ୍ଲେମ୍ ଫେସ କରିବାକୁ ପଡୁଥିବ। ଆମେ ଘରେ ରୋଷେଇ କରିକି ଆମର ଏତେ ପ୍ରୋବ୍ଲେମ, ତାଙ୍କର ବାହାରୁ ଏତେ ଲୋକଙ୍କ ସାଙ୍ଗେ ସିଏ ମିଶୁଚନ୍ତି ସେଉଟୁ ତାଙ୍କୁ ନେଇକି ଆହୁରି ପ୍ରୋବ୍ଲେମ୍ ଥିବ।
ସେ ମୋ ସହ ମୁହଁ ଦେଖିକିନା ତାପରେ ଯାହା ଭଲ ମନ୍ଦ କଥା ଯାହା କହିବା କଥା ଥିବ ତାପରେ କହିମି ନହେଲେ ନାହିଁ ହଁ। ହଁ ମୁହଁ ଦେଖିକି ତାପରେ କହିବି ହଁ।
ନହେଲେ ନାଇଁ କାନ ମୁୁଣ୍ଡ ଆଉଁସିକି ଯାଅ କାମ ସରିକି ଶୁଅ।
ହଁ ସେ ମନ କଥା ମନରେ ଥାଉ।
ଥାଉ।
ସେମିତି ହିଁ ହୁଏ।
ଏଇଭଳିଆ ଆଉ କଣ କରିଆ?
ଏଇତ ଜୀବନ ଆଉ ଏୟାକୁ ନେଇକି ଅଛି ଆମ ସଂସାର।
ସ୍ତ୍ରୀ ଲୋକ ସ୍ତ୍ରୀ ଲୋକଙ୍କ ମାନନଙ୍କର ବେଶୀ ମାନେ ଦୁଃଖ ଟା ବେଶୀ ତାଙ୍କର।
ହଁ ସେ କୁହ ଆମେ ତାହେଲେ କାହା ସାଙ୍ଗରେ ଗପିଲେ କହିଦେଲେ ସେ କିନ୍ତୁ ସେମାନେ କେବେ କାହା ବହୁତ କମ ତାଙ୍କ ଦୁଃଖଟା ସେୟାର କରନ୍ତି। ଯୋଉଟା ଅତିଶୟ ହେଲା ପରେ ସେମାନେ କହି କହିପାରିବେନି। ଅତିଶୟ ହେଲେ ସେ ଆଇଦର୍ ସ୍ତ୍ରୀକି କହିବେ ନହେଲେ ଟିକେ ସାଙ୍ଗସାଥି ଯୋଉଟା ନିଜର ସାଙ୍ଗସାଥି ଅତ୍ୟଧିକ ନିଜର ପିଲା
ହଁ କହିବେ ନହେନେ ନାହିଁ କହିବେନି, ତାଙ୍କ ମନ ଭିତରେ ଯୋଉ ଦୁଃଖ ଟା ରହିବ ସେଇଟା ସିଏ ହିଁ କଷ୍ଟ ପାଇବେ। ସେଟା ବି ବୁଝିବା କଥା। ସ୍ତ୍ରୀ ମାନେ ସେଟା ବୁଝିବା କଥା ନା।
ଆଉ
ହୁଁ ହୁଁ ହୁଁ।
ଆମେ ସିନା ଏଇ କଥା ହେଲେ କାହାକୁ କହୁ ମା ହଉ, ମାଉସୀ ହଉ, ନାନୀ ହଉ ହଉ ଭଉଣୀକୁ କହିଦବା, ପୁରୁଷ ଲୋକମାନେ କାହାକୁ କୁହନ୍ତି? କାହାକୁ କେବେ
ସେୟା ସେ ଭଉଣୀ କହିବେନି କି ମାକୁ ବି କହିବେନି କାହାକୁ କହିବେନି ହଁ। ନା ବାପା ମା କାହାକୁ କହିପାରିବେନି? ଯଦି ବିି କହିବେ, ସ୍ତ୍ରୀ ମାନଙ୍କୁ କହିବେ। ସେମିତିକି ତାଙ୍କ ମନ ପସନ୍ଦର ହେଇଥିଲେ। ହଁ ହେଇଥିବ ଯଦି କହିବେ।
ସ୍ତ୍ରୀ ସେତିକି ସପୋର୍ଟିଭ ହେଇଥିବା ଦରକାର ନା ଯିଏ ଶୁଣି ପାରୁଥିବ, ଆଉ ଯଦି ସ୍ତ୍ରୀ ଶୁଣି ପାରୁନଥିବ ମାଁ ନାଁରେ ଭଉଣୀ ନାଁରେ ତ ସ୍ତ୍ରୀ କୁ କହିକି ବି କିଛି ଲାଭ ନାଇଁ ନା।
ସେତେ ଟେନସନ।
ସେ ବେଶୀ ଟେନସନ। ସେ ପଦେ କହିଲେ ସେ ତା ମାଁ ଆଗରେ ଆଉ ଦି ପଦ ଯୋଡିକି
ହଁ, ସେଇ ବା ତାଙ୍କ ଟେନସନ ତାଙ୍କର ଭାରି ଟେନସନ।
ହଁ କାହାକୁ କହିଲେ ମୁଁ ଦୁଃଖ ଟା କିଏ ବୁଝିପାରିବ
ସବୁ ମଣିଷ ସେଥିପାଇଁ ସମସ୍ତଙ୍କୁ ଯଦି ବୁଝିପାରନ୍ତେ ଅସୁବିଧା ଫସୁବିଧା ତ କିଛି ହୁଅନ୍ତାନି। କି କାହା ସାଙ୍ଗରେ ଝଗଡା ଲାଗନ୍ତେନି। କି ହିଂସା ଭାବ ବି ଆସନ୍ତାନି।
ନା।
ସମସ୍ତେ ବୁଝିପାରିବେନି ପାରିବେନି ପାରୁ ନାହାନ୍ତି ବୋଲି ତ ଆଜି ଏ ଅବସ୍ତା। ଆପଣଙ୍କର ଖାଲି ଗୋଟେ ପୁଅ କି? ନା ହଁ ଆଉ
ଏ ଗୋଟେ ପୁଅତଃ
ଛୋଟ ଛୋଟ ଛୋଟକି?
ନାଇଁ ନାଇଁ କ୍ଲାସ ଫୋର୍ ରେ ପଢିଲାଣି ଆସିକି ସେ
ଫୋର ରେ ପଡ଼ିଲାଣି ତ ଆଉଗୋଟେ କାରିଦେବା କଥା
ନାଇଁ ଆଉ କରିବିନି।
ଆଉ କରିବନି
ନାଇଁ ନାଇଁ ନାଇଁ ଏଇ ଗୋଟେ ତୋର ଫେଣ ବାହାର କରିଦଉଛି ଆଉ କରିବି
ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ମୁଁ କଣ କହୁଚି ମୋର ପା ଗୋଟେ
ଆଜି ସ୍କୁଲ ଛୁଟି ଅଛି ନା ଆଉ ହଉ ଡରା ପଟିଲା ମୁଁ କହି ବଉ ତାକୁ ଟିକେ ନେଇକି ପଳା ମୋ ପୁରୁଣା ଘର ପଟକୁ ସେପଟେ ସେ ଟିକେ ଖେଳିକି ଆସୁ
ହଁ ଆଜି ସ୍କୁଲ ଛୁଟି ହଁ। କାଲି ତ କାଲିବି ତ ଛୁଟି ନା କଣ ଅଛି
ତାଙ୍କର କଣ ଗେମ୍ ଚାଲିଥିଲା ତ ସ୍କୁଲ ଚାଲିଛି ତ ସେ ସେଥିଲାଗି
ବୋଧେ ଇଂଲିଶ ମିଡିୟମରେ ଅଛି ନା? ମୋ ପୁଅର ହେଲାଣି ନାଇନ୍ କ୍ଲାସ୍ ମାନେ ଆଗେ ଇଂଲିଶ ମିଡିୟମ ରେ ପଢୁଥିଲା। ହଁ ଏବେ ତ ମାନେ ସବୁ ଏନି ଟାଇମ ତା ପାଠ ତା ବାବା ତାକୁ ଏଇନୁ ତାକୁ ଟିକେ ବସେଇ ଦୋଉନାହାନ୍ତି। ନା ସବୁବେଳେ ମାନେ ସବୁବେଳେ ପାଠ ପଢ଼ିଲେ ତା ମୁଣ୍ଡ ଖରାପ ହେଇଯିବ ସେ ତା ତା ଇଚ୍ଛା ଅନୁସାରେ ଟିକେ ପଢ଼ୁ ତାର ତା ପାଠ ଦିନେ ସେ ବସିବ ଏତ ଚଗଲା ବଗୁଲା ନୁହଁ ଇଏ ନୁହଁ। ବୁଝିବାର ହେଲାଣି ନା ବଡ ପିଲାଟି ହେଲାଣି ବୁଝିବାର ହେଲାଣି ତ ଛୋଟ ଏଇନି ଆଉ ତାକୁ ତାକୁ ଏଇନା ବି ଭଲ ମନ୍ଦ ଟିକେ ରାଗି ରଗେଇକି କହିଦେଲା ବଳକୁ ସେ ମନ
ନାଇଁ ନାଇଁ ନାଇଁ ଏ ତାଙ୍କ ପିଲାଙ୍କର ମାଇଣ୍ଡ ପୁରା ପଢ଼ାରେ ଫୋକସ କରନ୍ତୁ।
ହଁ ସେବେ ବୁଝେଇ ବୁଝେଇକିନା ବୁଝି ବୁଝେଇକିନା ତାକୁ କ କିନ୍ତୁ ରାଗି ମାଗିକିି କଇଲା ବଳକୁ ସେ ଟିକେ ଶାନ୍ତ ଭଳିଆ ପିଲାଟି ଟିକେ କାନ୍ଦିିବ ଇଏ ହବ ମୋତେ ଟିକେ ଭଲ ଲାଗେନି ତା ବାବା ଟିକେ ଖେଇଦିନ୍ତି ମତେ ଟିକେ ଭାରି ଦୁଃଖ ଲଗେ ନା ନା ମୋ ପୁଅକୁ କିଛି କୁହନା ତୁମେ।
ଉହୁଁ ହୁଁ ହୁଁ।
ହୁଁ ହୁଁ ମତେ ଭାରି କଷ୍ଟ ତାହରେ ଗୋଟେ ଇଏ ନା ଗୋଟେ ହେଲା ବଳକୁ ମାନେ ହଁ ସେତ ତା ପରେ ସବୁ ଭଲ କହିବ ତାର। ହଁ। ସବୁ ଗଛେ ଆଗ ଆଗ ଭବିଷ୍ୟତ କହିଲ ଭଳିଆ ଲାଇଫ ପୁରା।
ନାଇଁ ନାଇଁ ଆମେ ହେଲେ ରାଗିଗଲେ ଟିକେ ଆମ ପୁଅକୁ ମୁଁ ମୁଁ ମୁଁ ରାଗେ ଗାଳି କରେ ବୁଝାଏ ବାଡାଏ ସବୁ କରେ। କିନ୍ତୁ ମୋ ପୁଅକୁ ଆଉ କିଏ କଣ କାହିଲେ ମୋ ଦେହରେ ଜମା ଯିବନି।
ହଁ। ତେଣିକି ଶାଶୁ ହେଇଥାନ୍ତୁ କି ବାପା ହୁଅନ୍ତୁ କି ଜିଏ ହୁଅନ୍ତୁ।
ମୁଁ ପୁଅକୁ କେହି କି କହିପାରିବନି ତୁ ତ କହିଦୋଉଚୁ
ତମେ ହେ ହେ ମୁଁ କହିଲି ତା ବାବା ଟିକେ ରାଗି ଲୋକ ମାନେ ଓ ସେ କହିଯା‌ହା ସିନା ମତେ କାନ୍ଧ ଲାଗେ ମୁଁ କାନ୍ଧି ପକାଏ। ମୁଁ ତାଙ୍କୁ କିଛି କୁହେନି କିଛି ବି କୁହେନି।
ଏବେ ତୁ କରୁଚୁ ସେ କଥା।
ତ ଛୋଟ ଛୁଆଙ୍କୁ ପିଟିଲେ କଣ ଭଲ କି ପିଟିଲେ ମାନେ ରୋଗୁଆ ହେଇଯିବେ ସେ ହଁ ମାରୁଛନ୍ତି ତ କହୁ
ନା ବେଶୀ ବାଢେଇବାଟା ଭଲ ନୁହେଁ ବେଶ। ସେଟା ଏଇ ବେସି ଫାଜିଲାମି କରିବା ଛାଡି ବେସି ଫୁଜିଲା କରିବା ବି ଭଲ ନୁହଁ।
ସବୁଠୁ ଭଲ ଅତି ଇଏ କରିବା ବି ଭଲ ନୁହଁ।
ଭଲ ନୁହଁ।
ହୁଁ। ମୁଁ କୁହେ ମଁ କେ ତମେ ପାର୍ଟି କରିବ ଠିକ୍ ଅଛି। ମାନେ ସବୁଦିନ ସେଇକୁ ସେଇଆକୁ କହିବନି କିଛି ନହେଲେ ସେ ଶୁଣିବନି। ମାନେ ଆଠ ଦିନ ଚାରି ଦିନ ଗଲା ଦେଖିଲ ସେଇଟା ବାର ବାର କଲା। ହଁ ତମେ ଥରେ କହିଦବ ସେଇ ଥରଟା ସି ମାନେ ମାଇଣ୍ଡ ଭିତରେ ନବ ଯଦି ସେମିତିଆ ପିଲା ହେଇଥିବ। ମାଝେଟେ ସେ ନେବ ସବୁବେଳେ କହିନା ତ ସେ ଶୁଣିବନି ହଁ କହୁଛନ୍ତି।
ମୁଁ କହେ ପିଲାଙ୍କୁ ବାଡେଇବା ଅପେକ୍ଷା ବୁଝେଇବାଟା ଭଲ।
ହଁ କିନ୍ତୁ ସତ କଥା ବୁଝେଇବା ଟା ଭଲ।
ବୁଝେଇବା ଭଲ ପିଲା ବାବା ଏଇଟା ଆମର କଲେ ଏଇଟା ଆମର ଲସ୍ ଏଇଟା ଆମର ଲାଭ। ହଁ ବ ଏଇଟା କଣ ତୋ ପାଇଁ ଭଲ ଏଇଟା ଆମ ପାଇଁ ଭଲ ନା ସେତିକି ତ। ପିଲାଜଦି ଭଲ ପିଲା ସେ ବୁଝି ଯବେ ଟିକେ ନହେଲେ ଜଦି ଚଗଲା ପିଲାତ ଟିକେ ସମୟ ଲାଗିବ।
ହଁ କିନ୍ତୁ ବୁଝିବେ ତାଙ୍କର ଦଇନାକ ମେନ୍ କଥା ହେଲା ପାଠ ପଢା। ଚଗଲା ଛାଡିକି ପାଠ ପଢିବା ଦରକାରେ।
ମୁଁ କହିଲି ଯାହା କରୁଛି କର ବାବା ଯାହା କରୁଛୁ କର ବାବା କିନ୍ତୁ ପଢାରେ ସବୁବେଳେ ଏମିତି ଧ୍ୟାନ
ମନ ଦେ ହଁ।
ସବୁ ତୁ ଯାହା ମାଗିବୁ ସବୁ ଦେଇଦେବି କିନ୍ତୁ ମୋର ପଢା ଦରକାର। ସିଏ ମତେ ସବୁବେଳେ ସାଟିସ୍ପାଏ ସବୁବେଳେ ବି ଦିଏ।
ହଁ ପାଠ ପଢା କରିଦେଲେ ସଇଲା। ହଁ ଆଉ ସିଏ ତାପରେ ଛୋଟ ଛୁଆ ହେଇଛନ୍ତି ଖେଳିବେନି ନା ବୁଲିବେନି ନା ତାଙ୍କର ମ।
ଏଇ ତାଙ୍କର ପୁରା ବୟସ ସେଇଆ ବୁଲିବା ଖେଳିବାର ଜଦି ତାଙ୍କ ମେ ଆମେ ବାନ୍ଧିଦବା ସେ କଣ ପ୍ଲସ ଟୁ ଲେବୁଲୁ ଜାଏ ଖେଳିବେ କି ଖେଳିବେନି ନାଁ। ଏଇ ସମୟରେ ତାଙ୍କର ଶି ହଁ ଏଇନା ନାଇ ଟେନ୍ ପିଲାଙ୍କୁ ଆମେ କଥା କିି ଖେଳିବାକୁ ଯାଉ ବୋଲି। ଏଇ ସାମୟରେ ସେ ଖେଳିବେ।
ହଁ।
ପୁଣି ମେଣ୍ଟାଲ ଉଁ ଉଁ ଉଁ ମେଣ୍ଟାଲ ଇମ୍ପମେର୍ଣ୍ଟ ସ‌ହିତ ଫିଜିକାଲ ଇମ୍ପ୍ରମେଣ୍ଟା ହେବା ଜରୁରୀ।
ହଁ ଏଇନା ସେ ତାଙ୍କର ଖେଳିବା କଥା ନା ଖାଲି ବହି
କିଛି ପିଲା ପାଠ ପଢି ପଢି ବହି ଭିତରେ ହିଁ ରହିଯାଉଛନ୍ତି।
ହଁ ଅଛନ୍ତି ପିଲା ସେ ହଁ ଆ ଅଛନ୍ତି ବହୁତ ପିଲା ଅଛନ୍ତି ମାନେ ସେମାନେ ବୁଝି ଯାଇଛନ୍ତି ଆମର ପାଠର ଏବେ ମୂଲ୍ୟ ଟା କଣ। ସେମାନେ ବୁଝି ଯାଇଛନ୍ତି ବହୁତ ଶୀଘ୍ର ଆଉ ଯୋଉମାନେ ନ ବୁଝିଛନ୍ତି ହଁ।
କଥା ହେବା ପାଇଁ ବି ଡରୁଛନ୍ତି ଦୋକାନ ପଠେଇଲେ ଜିନିଷଟା ସେମାନେ କିଣିକି ଆଣୁନାହାନ୍ତି। ଯାହା ସେମାନେ ବହି ଭିତରେ ହିଁ ରହିଗଲେ ସମାଜ ଜାଣିଲେନି ଦୁନିଆ ଜାଣିଲେନି।
ଖାଲି ପାଠ ସହିତ ଖାଲି ତାଙ୍କର ଇଏ ହେଲା କିନ୍ତୁ ନହେ ସେ ଆଉ କିଛି କଥା ଜାଣିନି।